ହ୍ୟାଲୋ। ହ୍ୟାଲୋ।
ହଁ।
ହଁ କଣ କରୁଛନ୍ତି? କଣ କରୁଛନ୍ତି?
ହଁ ମୁଁ ଏଇଠି ବସିଛି ଆଉ।
ଆଚ୍ଛା ମୁଁ ବି ସେଇ ବସିଛି ହିଁ। ଖାଇବା ପିଇବା ସବୁ ସରିଲାନି।
ହଁ ଖାଇବା ହେଇଥିଲା ଖରାବେଳେ ଖାଇଥିଲୁ ଆଉ।
ଓହୋ।
ଆଉ ତମେ?
ମୁଁ ବି ତ ସେଇ ହିଁ ଖରାବେଳେ ହିଁ ଯାହା ଖାଇଥିଲି।
କଣ ଖାଇଥିଲ?
ଭାତ, ଡାଲି, ଚିକେନ୍ ଆଉ ସାଲାଡ଼।
ହୁଁ ହୁଁଁ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ, ଡାଲି, ଭଜା ଆଉ ମାଛ ତରକାରୀ।
ବହୁତ ଟେଷ୍ଟି।
ହଁ ତମେ କଣ ପଢ଼ୁଛ?
ବି ଏ ସି ନର୍ସି। ତମେ?
ହୁଁ ପ୍ଲସ ଥ୍ରି କରୁଛି।
ଆଉ ତମକୁ କରିବାକୁ କଣ ଭଲ ଲାଗେ? ମାନେ ହବି ତମର କଣ ସବୁ?
ହୁଁ ମତେ ଏମିତି ମତେ ଖାଇବାକୁ ଭଲ ଲାଗେ।
ଆଚ୍ଛା ତ ବହୁତ ବଢ଼ିଆ।
ଆଉ ତମର?
ମୋତେ ହଁ ଡ୍ୟାନ୍ସ କରିବା, ଗୀତ ଗାଇବା। ଚିତ୍ର କରିବା ଆଉ ଖେଳିବା ଏଇସବୁ ଆଉ।
ଓହୋ ମତେ ଟିକେ ମାନେ ଷ୍ଟୋରି ବୁକ୍ ପଢିବାର ବି ଇଚ୍ଛା।
ହଁ ଷ୍ଟୋରି ବୁକ୍ ତ ବହୁତ ଭଲ ନୋଭେଲ ପଢିଛ?
କଣ?
ନୋବେଲସ୍।
ନାଁ।
ଆଚ୍ଛା, ପଢ଼ିବ ବହୁତ ଭଲ।
ହଉ ଦେଖିବା ଟ୍ରାଏଲ୍ କରିବା ଆଉ।
ହୁଁ।
ଆଉ ତମେ କଣ ଘରେ ରହୁଛ ନା ହଷ୍ଟେଲ ରେ?
ହଷ୍ଟ୍ରେଲ ରେ।
ହୁଁ ହୁଁ।
ତମେ?
ମୁଁ ଘରେ। କଉଠି ପଢୁଛନ୍ତି?
ତମ ଘରେ କିଏ କିଏ ଅଛନ୍ତି?
ହଁ ମୋ ଘରୁ ବାବା, ମାମା, ମୋ ଦିଦି, ମୋ ଭାଇ, ଆଉ ବଡ଼ବାପା, ବଡ ବଉ।
ଦଦା, ଖୁଡ଼ିମାନେ ସବୁ ସାଙ୍ଗରେ ଅଛନ୍ତି? ଆଉ ତମର?
ମୋର ତ ମାମା, ବାପା, ନାନୀ ଆଉ ମୁଁ।
ହଉ ଆଉ ତମ ନାନୀ କଣ କରୁଛନ୍ତି?
ନାନୀ ପିଜି କରୁଛି।
ହୁଁ ହୁଁ।
ତମ ନାନୀ?
ଅ ମୋର ଦିଦି ପିଜି ସରିଲା ତାର। ସେ ବିଡି ପାଇଁ ପ୍ରିପେୟାର ହୋଉଛି।
ଓହୋ।
ହୁଁ। ଆଉ ତମ ଘର କୁଆଡ଼େ?
ଆମ ଘର ପୁରୀ। ତମର?
ଆମର ଜଗତସିଂପୁର।
ହୁଁ। ଆଉ କୁଆଡ଼େ କୁଆଡ଼େ ବୁଲିବାକୁ ଭଲ ଲାଗେ ତମକୁ?
ଭଲ ଲାଗେ।
ଆସିବ ଆଉ। ଆଉ ପଢ଼ାପଢ଼ି ସବୁ କେମିତି ଚାଲିଛି?
ହଁ ଭଲ। ତମର?
ଆଚ୍ଛା। ହଁ ମୋର ବି। ତମକୁ ଅଧିକ କଁ ଭଲ ଲାଗେ? ସବ୍ଜେକ୍ଟ
ହଁ ହଁ ମତେ ଭଲ ଲାଗେ ଇଂଲିସ ଆପଣ କଣ ହଷ୍ଟେଲ ରେ ରହୁଛନ୍ତି?
ହଁ ହଁ ହଷ୍ଟେଲରେ।
ଆଉ ହଷ୍ଟେଲରେ ସବୁ କେତେ ଜଣ ରହୁଛନ୍ତି?
ତିନି ଜଣ।
ଆଛା। ଆଉ ପଢାପଢି କେମିତି ଚାଲିଛି।
ହଁ ପଢ଼ା ପଢ଼ି ସବୁ ଭଲ ଚାଲିଛି।
ଆଉ କଣ ଖବର?
ଖବର ସବୁ ବଢ଼ିଆ।
ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ତମର?
ହଁ ମୋର ବି।
ତମ ଘରେ?
ହଁ ଘରେ ଏଇ ସମସ୍ତଙ୍କ ଭଲ ଅଛି।
ବହୁତ ବଢ଼ିଆ।
। ତମ ଘର ଲୋକଙ୍କ ସାଙ୍ଗରେ କଥା ହେଇନ କି?
ଘ ଲୋକଙ୍କ ସ ତ ହଁ ଇଭିନିଂରେ ହିଁ କଥାଥିଲି ଚାରିଟାରେ।
ଆଉ କ୍ଳାସ୍ ଯାଉଛ?
ହଁ କ୍ଲାସ୍ ହଉଛି ଆମର ସକାଳୁ ସନ୍ଧ୍ୟାଯାଏ।
ହଁ ହଁ। ଏକଜାମ ସରିଲାଣି?
ହଁ ଏକ୍ଜାମ ସରିଯାଇଛି।
ହ କୋଉ ସେମିଷ୍ଟାର?
ଥାର୍ଡ଼ ସେମିଷ୍ଟାର।
ଆଛା ଆଉ ତମ ରୁମରେ କଣ କରୁଛନ୍ତି ସାଙ୍ଗମାନେ?
ସେମାନେ ପଢ଼ୁଛନ୍ତି।
ଓହୋ ଆସାନମେଣ୍ଟ ବଗେରା ସବୁ ଦିଆହଉଥିଲା ତ?
ହଁ ବହୁତ ଆସାଇନମେଣ୍ଟ ଦିଆ ହୁଏ ବହୁତ କିଛି ଲେଖିବାକୁ ବି।
ହଁ ହଁ।
ଭାଇବା ନିଅନ୍ତି ଆମର।
ଆଛା।
ହ୍ୟାଲୋ। ତ ତମକୁ ଖେଳିବାକୁ କଣ ଭଲ ଲାଗେ?
ଖେଳିବାକୁ ଏବେ ତ ବହୁତ ଛୋଟ ବେଳେବହୁତ ସାରା ଖେଳ ଖେଳୁଥିଲେ। ଆ ଏବେ ତ ଯେହତୁ ଆମେ ରହିଗଲୁ ଆଉ ଖେଳିବା ଆଉ କଣ ଆଜିକାଲି ଫୋନରେ ଯାହା ଗେମ୍ ଖେଳେ।
ଥିବ।
ହଁ ଏମିତି କିଛି ହଁ ବ୍ୟାଡମିଣ୍ଟନ୍ ଭଲ ଲାଗେ ଖେଳିବାକୁ।
ବ୍ୟାଡ଼ମିଣ୍ଟନ ୟୁନିଭର୍ସଆଲ ହେଲେ ସବୁ ଝିଅମାନଙ୍କୁ ଭଲ ଲାଗେ।
ହୁଁ। ଆଉ ତମକୁ?
ହଁ ମୋତେ ବି ବ୍ୟାଡ଼ମିଣ୍ଟନ, ଚେସ୍, କ୍ୟାରମ୍ ବୋର୍ଡ଼ ଆଉ ଓନୋ ଏସବୁ ଫ ଫୋନ୍ ଗେମ୍ ବି ଭଲ ଲାଗେ।
ହଁ ହଁ।
ଏମିତି କିଏ କେତେବେଳେ ନ ଖେଳିବାକୁ ଥିଲେ ଫୋନ୍ ଗେମ୍ ଖେଳିବାରେ ଆଉ ଏମିତିରେ ବି ତ ହଷ୍ଟେଲରେ ବି ରହିଲେଣି। ପାଠ ପଢ଼ା ଚାଲିଲାଣି ଏତେ ଆଉ ଖେଳିିହଉନି ସେତେବେଳେ ଖେଳୁଥିଲି ଆଉ।
ଆଚ୍ଛା ଆଉ ଘରକୁ ଯାଇନ?
ହଁ ଯାଇଥିଲି ଆମକୁ ଛୁଟି ମିଳିଥିଲା ଯେତେବେଳେ ଆମେ ଯାଇଥିଲୁ।
କଣ କଲ ସବୁ ଘରେ ମରଜ ଥିଲା?
ହଁ ରଜତଳା ନୂଆ ଡ୍ରେସ୍ ପିନ୍ଧିଲୁ ପିଠା ଖାଇଲୁ। ଆଉ ରଜ ଦୋଳି ଖେଳିଲୁ।
ତମେ ବାଉଁଶ ଦୋଳି କେବେ ଖେଳିଛ?
ହଁ ମୁଁ ବହୁତ ଛୋଟ ବେଳୁ ହିଁ ବହୁତ ଖେଳିଛି।
କଉ ଦୋଳି ଫେଭରେଟ?
ମାନେ ଏମିତି ବାଉଁଶ ଦୋଳି ଅଛି ଦଉଡ଼ିବାଲା ଅଛି।
ମୁଁ ସେ ବାଉଁଶ ଦୋଳିରେ ହିଁ ଖେଳେ ଦଉଡ଼ି ଦୋଳିରେ ବି ଖେଳେ।
ଓହୋ।
ଆଉ ତମକୁ
ମୋତେ ତ ବାଉଁଶ ଦୋଳି ବହୁତ ଭଲ ଲାଗେ ବାକି ଖେଳିଥିଲି ସେ ଏଇଟ୍ କ୍ଲାସ ଯାଏଁ ଆଉ ବାଉଁଶ ତୋଳେ ବି ଏତେ ଖେଳିନି।
ଆଚ୍ଛା। ଆଉଜନ କେ କ ଶଥିଲେ ଏ ଆଉ ଯାଇକି ବେଶି ସୁଧା ହେବ ନା ଘରକୁ ଯିବା
ହଁ। ସେ ଯେତେବେଳେ କିଛି ଆସିବ ପର୍ବପର୍ବାଣି ଛୁଟି ଦେବେ। ନହେଲେ ଯେତିି ଇଚ୍ଛା ହେବ ତାଙ୍କର କିଛି ଥିବ ଆମର। ଛୁଟି ତଦୋ ଦବେଉ
ଆଛା ତମ କଲେଜ ନାଁ କଣ୍?
ହଁ କଲେଜ ନା ଆମର ସାଇ ସୁୁପୁର
ଆଚ୍ଛା
ହୁଁ ହୁଁ।
ଆଉ କଣ୍ ଖାଇଥିଲ?
ଖାଇଥିଲି ବା ଏଇ ଭାତ ଡାଲି ସାଲାଡ଼ ଆଉ ଚିକେନ।
ହଁ।
ରାତିରେ ତମେ କଣ୍ ଖାଇବ? କିଛି କଲେଣି ଘରେ।
ନା ଏବେ ହେଇନି ରାତିରେ ରୁଟି। କି ଡାଲମା ରୁଟି ଡାଲମା ଭଜା ଏମିତି ଖାଇବି ଆଉ। ଆଉ ତୁମର ହଷ୍ଟେଲ ରେ ଅଛି କଣ୍ ଖାଇବା?
ଆମର ତ ଅଣ୍ଡା ତରକାରି ହବ ବାକି ମୁଁ ରୁଟି ଖାଇନି ଭାତ ଖାଇବି ଆଉ। ମୋତେ ବା ତ ବହୁତ ଭଲ ଲାଗେ ଓଡିଆନି ନା
ଆଛା ହଁ ଓଡିଆ ମାନଙ୍କର ଭାତ ତ ବହୁତ ଭଲ ଲାଗେ ସମସ୍ତଙ୍କୁ ଭଲ
ପଖାଳ କେମିତି ଲାଗେ?
ପଖାଳ ବହୁତ ବଢିଆ ଲାଗେ।
ଆଉ ଟଙ୍କ ତୋରାଣି ପିଇଛେ ନା?
ହଁ ହଁ ପିଛି।
ହଁ ସେଏ ତ ବହୁଟ୍ ତେଷ୍ଟି।
ହୁଁ ତ ମୁଁ ଭଲ ଲାଗେ।
ତଙ୍କ ତୋରାଣି ବହୁତ ବଢ଼ିଆ ଲାଗେ।
ହୁଁଛି ଆଉ ତମ ଘର ପୁରୀ ନା?
ହୁଁ ହୁଁ।
ତମି ତ ଯାଉଥିବ ପୁରୀ, ପ୍ରାୟ ବହୁତ ଥର ହେଲା।
ଆ ମୁ ମିଠାରେ କଣ୍ ଭଲ ଲାଗେ ଖାଇବାକୁ
ଆମ ରସ୍ତଲା ବି
ମୋତେ ବି।
ଆଚ୍ଛା ଉଁ ହୁଁ।
ଆଉ ତୁମେ କେତେବେଳେ ପଢ଼ାପଢ଼ି ବି ଷ୍ଟାର୍ଟ କରିବା। ନା ଏଇନେ ବର୍ଷ ଟା ଫ୍ରି ଅଛ?
ହଁ ଏବେ ଫ୍ରି ଅଛୁ। ଆଉ ଟିକେ ଗଲେ ଫେରେ ପଢ଼ିବି ଆଉ। କଲେଜ୍ ର କିଛି ନୋଟସ୍ ଅଛି। ଏଇନେ ମୁଁ ବନେଇବି।
ହଁ।
ତମ
ହଁ ମୁଁ ୟା ପରେ ଆମର ଆସାଇନମେଣ୍ଟ କେତେ କଣ ଦିଆ ହେଇଛି। ତାକୁ ଲେଖିବାର ଅଛି ଆଉ।
ଆଉ ବୁଲାବୁଲି କୁଆଡେ଼ କରିବାକୁ ଯିବ ନା ନାହିଁ?
ବୁଲାବୁଲି କରିବାକୁ କୁଆଡ଼େ ଯିବ ନା ନାହିଁ ଏବେ?
ବୁଲା ବୁଲି ନାଇଁ।